ହଁ ମ୍ୟାଡ଼ାମ।
ହଁ ନମସ୍କାର ମ୍ୟାଡ଼ାମ।
କୁହନ୍ତୁ ହଁ ହଁ କୁହନ୍ତୁ ଶୁଭୁଚି। ହଁ ହଁ ଶୁଭୁଛି କୁହନ୍ତୁ।
ଆଜ୍ଞା କଣ କଣ କରୁଥିଲେ ଆପଣ?
ନା, ମୁଁ ଏଇଠି ବସିଛି। ସଡ଼ନ୍ ଫୁଣି ବର୍ଷା ଆଇଲାଇଁ, ବର୍ଷାକୁ ଦେଖ୍ ଦେଖୁଛି କେତେବେଳେ ହବ। ହୁଁ।
ହଁ, ଆଜ୍ଞା! ବର୍ଷା ହେଇଗଲେ ତ ଖରାରୁ ଟିକେ ରକ୍ଷା ମିଳିବ, ରାତିରେ ଶାନ୍ତିରେ ଶୋଇ ହବ।
ଖରା ଟିକେ ଆଜି ବହୁତ ଜୋର୍ ରେ ହଉଥିଲା ସଡ଼ନ୍ ବର୍ଷା ହେଇଲାଇଁ, ମୁଁ ଯୋଉ ଲୁଗାପଟା ସବୁ ବାହାରେ ସବୁ ଯାହା ଟିକେ ସୁଖା ସୁୁଖି କରିୁଥିଲି, ଆଣି ଥୋଇ ଦେଇକି, ଦେଖୁଛି ବର୍ଷା ଟା କେତେବେଳେ ହବ?
ହୁଁ, ଆଜ୍ଞା, ବର୍ଷା ତ ପୁରା ଅନ୍ଧାରିକି ଅଛି। ଘଡଘଡି ମାରୁଛି। ବର୍ଷା, ହେଇଗଲେ ହିଁ ଭଲ। ଆଜ୍ଞା,
ବର୍ଷା ଟିକେ, ଖରା ଦିନ ଟିକେ ବର୍ଷା ଭଲ ଲାଗେ। ବର୍ଷା ଦିନେ ଟିକେ ହେଲେ ଆହୁରି ଟିକେ କେତେବେଳେ ଏ ବର୍ଷା ଟା ଛାଡିବ? ଆମେ-ହେଁ-ହେଁ
ଆଜ୍ଞା, ବର୍ଷା ଦିନେ ତ ବେଶୀ ବର୍ଷାକୁ ହିଁ ଇଏ କରୁ। କେତେ ବର୍ଷା ହଉଛି ଘରୁ ବାହାରି ହଉନି। କିନ୍ତୁ ଏ ଖରା ଟାଇମ୍ ରେ ବି ବେଶୀ ବର୍ଷା କୁ ଖୋଜା ଟିକେ, ବର୍ଷା ସାଇଯାଆନ୍ତା ନି! ଭଲ ଲାଗନ୍ତା, ଶାନ୍ତି ଲାଗନ୍ତା।
ହଁ, ସେମିତି ତ ଆଉ। ସବୁ ଓଲଟା ପୋଲଟା କଥା ଆଉ। ହୁଁ ହୁଁ
ଆଜ୍ଞା, ହାଁ। ଆଚ୍ଛା, ମୁଁ କହୁଥିଲି କି? ହଁ, ଆମେ ଯୌଥ ପରିବାର ଆଉ, ଉଁ ଇଏ ପା ଯୋଉଁ ସୁକ୍ ମୋ ପରିବା ବିଷୟ କଥା ହେଇପାରିବା?
ହଁ, କାଇଁ କାନିକୁ
ହଁ, ମ୍ୟାଡାମ୍ ଆପଣ କୋଉ ପରିବାର ବିଲଙ୍ଗ୍ କରୁସନ୍ତି?
ମୁଁ, ତ ଆମର ତ ବହୁତ ବଡ ଫ୍ୟାମିଲି! ଆମର ସତର ଅଠ୍ ଅଠର ଜଣ ହିଁ ଲୋକ ଆମେ, ସମେତେ ଜଏଣ୍ଟ ହେଇ ଅଛୁ।
ଲି ଭଲ। ଯେତିକି ଭଲ ସେତିକି ବି ଏମତି ଖରାପ ଥାଇପାରେ! କିନ୍ତୁ ଜଏଣ୍ଟ ଫ୍ୟାମିଲିରେ ଭଲ ଜଣଙ୍କ ଦେହ ଖରାପ ହେଲା ବି, ତ ସମସ୍ତେ ଯାକ ଯତ୍ନ ନବାକୁ ଥାନ୍ତି।
ଖରାପ ଗୋଟେ ଜିନିଷ ମୁଁ ଯୋଉ କହୁଛି। ଗୋଟେ ଖରାପେ ଆମେ ହିଁ ଯଦି ଖରାପ ହବା, ପାଞ୍ଚ ଜଣ-ଅ ଖରାପ ହେବେ। ଆମେ ଯଦି ଜଣେ ଭଲ ବାହାରିବା ପାଞ୍ଚ ଜଣ ଖରାପ ହେଲେ ବି ଆମେ ପାଞ୍ଚ ଜଣଙ୍କୁ ଚେଞ୍ଜ ହିଁ କରିପାରିବା।
ଆଜ୍ଞା, ଆ
ଆମ୍ ତମେ ଯଦି ମନରେ ଅହଂକାର ରଖିକିରି ଜଣଙ୍କୁ ଚାହଁ, ସିଏ କରୁନି ମୁଁ କାହିଁ କରିବି? ମୁଁ ଯାଉ ଯିଏ ଶୋଇବି ସିଏ ଶୋଇଲାଣି। ଆଉ, ଅଟୋମେଟିକ ଜଣେ ଯଦି ମାନେ ଜଣେ ଖରାପ ହେଉଛି, ସେ ଅଟୋମେଟିକ୍ ଗୋଟେ ଭଲ ଜିନିଷକୁ ଦେଖିକି ଅ ଅଟୋମେଟିକ୍ କିଛି ନା କିଛି ମାନେ ସେ ଚେଞ୍ଜ ହବ। ମୁଁ ଏଇଟା ପୁରା ସିଓର ଦେଇ କହୁଛି।
ଆଜ୍ଞା, ଏମିତିରେ ବି କିଛି ଫ୍ୟାମିଲିରେ ଥାଆନ୍ତି ଜଏଣ୍ଟ ଫ୍ୟାମିଲି ହେଲେ ବି ଥାନ୍ତି। କଣ ନା, ଯୋଉ ଧନ ସମ୍ପତ୍ତି ଜମିବାଡି ଭାଗ୍ ଗ ନବା ପାଇଁ ଝଗଡା କରନ୍ତି। ସିଏ ତା ଭାଗରେ ଏତିକି ତ ମୋ ଭାଗରେ କାହିଁ, ଏତିକି ହବନି। ଏମିତି ହେଇକି ପ୍ରାୟତଃ, ବେଶି ସେଇଥିପାଇଁ ହିଁ ଲୋଭ କରନ୍ତି, ଯୋଉ ଜମି ବାଡି କି ନେଇକି। ତ, ସବୁ ଯେତେବେଳେ ଭାଗ କରାହବ, ତ ଅଧିକ ଯେହେତୁ ଫ୍ୟାମିଲିର ଅଧ୍ ଧିକ ଯେତେ ମେମ୍ବର, ତ ସମସ୍ତଙ୍କ ଭାଗ ବି ସେମାନେ କମ୍ କମ୍ ପଡ଼ି ପଡ଼ି ତ ସମସ୍ତଙ୍କ ଭାଗରେ ସେତିକି ତ କମ୍ ପଡିବ ଆଉ।
ଗୁରୁ, ଯୋଉ ବୁଝାମଣା ଟା ଭୁଲ୍ ଯୋଗୁରୁ ସେଇଟା ଆମ ମଣିଷ ମଣିଷଙ୍କ ଭିତରେ ମାନେ ଯିଁତି ପଶୁ ଘଳିଆ ବ୍ୟବହାର ଯୋଉ ମଣିଷ କୁହନ୍ତିନି! ସେଇଟା ହିଁ ଆମ ଭିତରେ ସୃଷ୍ଟି ହଉଛି। କିଛି ମଣିଷଙ୍କ ଆମେ ନିଜେ ହିଁ ଚାହିଁଲେ ଆମେ ଠିକ୍ ଭୁଲ କୋଉଟା ନିଜେ ଆମେ ଜାଣିପାରୁଚେ। ବାକି, ବୁଝି ହିଁ ପାରୁନେ। କୋଉଟା ଠିକ୍ ଆଜିି କାଲିକା ଡେଟ୍ ରେ ଏଇ ଯୋଉ ସଂସ୍ ସାରର ମିଛ ଯୋଉ କହନ୍ତି, ଗୋଟେ ବୁଢୀଆଣୀ ବସା ଭିତରେ ଆମେ କୁ-କୁଆଡେ ନେଇକିରି ହିଁ ଯିବାନି। ଆମେ ଏଇଠି ରଖିବା, ଆମେ ଏଇଥିରେ ଅର୍ଜନ କରିବା। ଆମେ ପୁଣି କୁଆଡେ ଯିବା ଆମ ଜିନିଷକୁ କିଏ ଖାଇବ ଆମେ କାହିଁକି ସେ ଜିଷ ପ୍ରତି ବେଶୀ କାଇଁ ଲୋଭ। କରିବା କାହିଁକି ବାଡିଆ ପି ଟା ହବା କାହିଁକି ନିଜ ନିଜ ଭିତରେ ମୁଣ୍ଡ ଫଟା ଫଟେଇ ରକ୍ତ ବାହାର କରିବା କାହିଁକି ହଁ ‌।
ସେଥେରେ ବି ଝଗଡା ହେଇଯାଉଛନ୍ତି ପୁରା ସମ୍ପତ୍ତି ପାଇଁ ଇଏ ପାଇଁ ଆଜ୍ଞା।
ସେ ଜିନିଷ ଟା ଭାଇ ଭାଇ ଭିତରେ ଯେତେ ମାନେ ଏତେ ଝଗଡା ଝାଣ୍ଟି ଯୋଉ ହଣା କୁ ଟା ମରା ମରି ସେଇ ଜିନିଷ ଟା ବହୁତ ଜୋର ମାନେ ଏବେ ହଉଛି।
ଏମିତିରେ ବି ଜଏଣ୍ଟ ଫାମିଲି ବି ଆହୁରି ଗୋଟେ ଭଲ କଥା ଅଛି ସମ ସ୍ତେ ନିଜ ନିଜ ଇନକମ୍ କରିବେ ତ ଘରକୁ ଯାହା ଗୁଟେ କରିଲା ବେଳକୁ ଘର ଜିନିଷ ଯେ ତେବେଳେ ଦରକାର ହବ ପୁରା ସମସ୍ତେ କଲା ବବେଳକୁ ପୁରା ସମସ୍ତେ କି ପାଇବ ଯେମିତି। କି ଘର ଗୋଟେ ନୂଆ ଘର ହେଲା ତ ଯେତେ ଧର ଯ ଗୋଟେ ଫ୍ୟାମିଲି ରେ ପାଞ୍ଚ ଜଣ ଭାଇ ତ ସେ ପାଞ୍ଚ ଜଣ ଭାଇ ଇନକମ କରିକି ଆଣିବେ ତ ଯେତେବେଳେ ଜଣେ ଯ ଯଦି ଜଣେ ହେଇଥାନ୍ତା ତ ସେ ଘର କଲା ବେଳକୁ ତାକୁ କଷ୍ଟ ଅଧିକ ପରିଶ୍ରମ ବଡ଼ିବ କେତେ ଟଙ୍କା। ଆଣିବି କୋଉଠି ଏମିତିି ବକରିବି ତ ଡେରି ହବ ଯେତେବେଳେ ଅଧିକ ପାଞ୍ଚ ଜଣ। ଥିବେ ଭାଇ ତ ପାଞ୍ଚ ଜଣ ଭାଇ ଇନକମ କରିକି ନିଜ ପଇସା ଆଣିକି ସମସ୍ତେ। ଏକାଠି କରିକି ଦେଲେ ଘର ଗୋଟେ କଲେ ପୁରା ଭଲରେ ହେଲା ସବୁ ସୁବିଧା ବି ହେଇପାରିଲା।
ମୁଁ କାହା କଥା କହିପାରିବିନି ବାକି ଗୋଟେ କଥା ଆମରି କ ଥା ମୁଁ ମାନେ ଯେତିକି ମୋ ପରିବାର କଥା କହୁଛି ଆମର ଯେକୌଣସି ଗୋଟେ। କାମ ବି ହେଲା ମୁଁ ଫାଷ୍ଟ ଆମ ସମସ୍ତଙ୍କୁ ବସେଇ କିରି। ଏଇଟା ଏତିକି ଜିନିଷ ଖର୍ଚ୍ଚ ହବ କେମିତି କଣ କରିବା ବୋଲି ତାଙ୍କୁ ସେ ମାନେ ପଚାରେ ଯଦି ସେମାନେ‌ ଧର ତାଙ୍କ ପାଖରେ ନାହିଁ ବି ସେ ଦୁଇ ଦେବେ। ସେ ଧର ଯୋଉଠି ଆମର ଦଶ ହଜାର ଖର୍ଚ୍ଚ ହବ ସେ ଦୁଇ ବି ଦେ ଦି ହଜାର ବି ଦେଲେ ମୁଁ ଆଠ ହଜାର ଖର୍ଚ୍ଚ କରେ ମାନେ ସିଏ ସେଇଟା। ଖୁସି ରେ ହିଁ ଦିଅନ୍ତି ମୁଁ ଅଧିକ ଖର୍ଚ୍ଚ କଲେ ମୋତେ ସେତେବେଳେ ହିଁ ମନ ହିଁ ମୋର ଦୁଖ ହୁଏନି କାରଣ ତାଙ୍କ ପାଖରେ। ଯେତିକି ଅଛି ସେ ଖୁସିରେ ହିଁ ବାହାର କରୁନ୍ତୁ।
ହ
ଆଉ ଯେହେତୁ ସେ ନିଜର ଗୋଟେ ସମ୍ପର୍କ। ଆଜ୍ଞା ସେଇଟା ତ ଆମେ ତାଙ୍କ ସାଙ୍ଗରେ ମାନେ। ହଁ ତାଙ୍କୁ ଜୋର ଜବରଦସ୍ତି ସେଟା କରିହବନି ଯଦି ଗୋଟେ ଟଙ୍କା ଟା ସେ ରଖିଦେଲେ। ମୁଁ ସେଇଟା ହିଁ ଭାବେ ଯଦି ସେ ଗୋଟେ ଜିନିଷ ରଖିଦେଲେ। ଯେ ତାଙ୍କର ପାଇଁ ରଖିଥିଲେ ଯେ ଅସୁବିଧା ବେଳେ ତ ସେ ଆମକୁ ସଡନ କହିପାରିବେନି ଯେ ମୋ ପାଖରେ ନାହିଁ ମତେ। ଦିଅ ବୋଲି ସିଏ ତ ଗୋଟେ ଚାହିଁଲେ ବି ତାଙ୍କର ଗୋଟେ ଖର୍ଚ୍ଚ ସେମାନେ କରିପାରିବେ‌। ସେଟା ହିଁ ଭାବେ।
ଆଜ୍ଞା ଫ୍ୟାମିଲି ରେ ବି ଯେ ହେଡ ଥାନ୍ତି। ତ ତାଙ୍କ ଉପରେ ସବୁ କଥା ଥାଇତ ସିଏ ଚାହିଁଲେ ସମସ୍ତଙ୍କୁ। ପୁରା କହିବେ ହଁ ତୁ ଏଇ ତୁ ଏଇ କାମ କର ତୁ ଏଇ କାମ କର ଭଗ ବାଣ୍ଟି ହେଇ କାମ ଦେଲେ। ତ ସମସ୍ତେ ମିଶିକି ଚଳିବେ ଭଲରେ ରହିବେ ଆଉ ଯଦି ବି କହିଥିବେ ନାଇଁ ତୁ ମୋ ବଡ। ପୁଅ ତୋ ତତେ ମୁଁ ଅଧିକ ଏଇଟା କହୁଛି ସେଇଟା କରୁଛି କି ଏତେ ଜିନିଷ ଦଉଛି ସେ ସାନ‌ ସେ ସାନ ବୋଲି କଣ ତାକୁ ଦିଆ ହବନି ନା କଣ ତ ଏଟା ମେନ ଅ କ କଥା ହଉଛି ନା କଣ ହେଡ ଯିଏ ତାଙ୍କ ଉପରେ ସବୁ ନିର୍ଭର କରେ କି ଯେ କେମିତି ପାଞ୍ଚ ଜଣ ଭାଇଙ୍କୁ ମିଳିମିଶିକି।
ତ ଯିଏ ଯିଏ ନା ଠିକ ଭୁଲ ର ବିଚାର ହିଁ ସେମାନେ ଠିକ ହିଁ କରନ୍ତି। ଆଉ ସେଥିଲାଗି। ବଡ ମାନଙ୍କ କଥା ହି ମାନିବା ଟା ଠିକ୍ ମାନେ ଯେହେତୁ ଜଣେ ଦି ଜଣେ କିଏ ଯୋଉ ଥରେ ଥରେ ଯୋଉ। ତା ଭୁଲ କହୁଥାଏ ମାନେ ଜଣେ ଜଣେ ଠିକି ବି ଜାଣିକିରି ଲୁଚେଇକି ଯିଏ ରଖନ୍ତି। ସେଠି ତମେ ଉତ୍ତର ଟା ଦବା ଟା ହିଁ ଠିକ ହଁ ଭୁଲ ହେଇଥାଏ ଆଉ। ତମେ ସେଠି ପଟି ଖୋଲିବା ଟା ସ୍ୱଭାବିକ।
ଆଜ୍ଞା।
ଯଦି ଜଣେ ଜଣେ ଠିକ ହିଁ କହୁଛନ୍ତି ତାଙ୍କ କଥା ମାନିବାଟା ହିଁ ଠିକ।
ଆଜ୍ଞା।
ଆଉ ଆଜି କାଲିକା ଡେଟ ରେ ସେଇଟା ବହୁତ କମ ହିଁ ବାହାରୁଛି ହିଁ।
ଆଜ୍ଞା ଏବେ ତ ସେଇ ସେଇ ତ ସେଇ ଜମିବାଡି ବିଷୟରେ ହିଁ ଯେତେବେଳେ ରହୁଛି। ତ ଯିଏ ବାହାରେ ରହୁଛି ଧର ଦି ଭାଇଙ୍କ ଭିତରେ ଯିଏ ବାହାରେ ରହୁଛି ସେ ବାହାରେ ରହି। କାମ କାମ କରି ସେ ତାଙ୍କର ଚଳୁଛନ୍ତି ତ ଯିଏ ଗାଁ ରେ ରହୁଛି ଯୋଉ ଭାଇ। ସେ କହୁଛି କି କଣ ନା ମୁଁ ମୁଁ ତ ଗାଁରେ ବି ସବୁ ବୁଝାବୁଝି କରୁଛି ତ ତୋତେ ଆ ଆମ ଇଏରୁ ଭାଗ ଦିଆ ହବନି ତୁ ତ ବାହାରେ ଅଛୁ ବାହାର ହେଇକି ରହିବୁ ଏମିତି କହିବା କଣ ଦରକାରେ ଯେତେ ହେଲେ ବି ବା ବାହାରେ ଯୋଉ ଭାଇଟା ରହୁଛି ସେ ବି ଘରକୁ ଆସିଲା ତ ମିଶିକି ଯେତେବେଳେ ବି ଆସିଲା ମିଶିକି ଚଳିଆ ଦରକାରେ।
ଚଳିଲେ ମାନେ ତାଙ୍କୁ ବି ଖୁସି ଲାଗେ ମୁଁ ଗୋଟେ ବାହାରେ ରହୁଛି ଗୋଟେ ଗାଁରେ ଗୋଟେ। ପରିବେଶ ଟା ବି ଅଲଗା। ମୋ ଭାଇ ସିଏ କଣ ସବୁଦିନ ପାଇଁ ରହୁଛନ୍ତି କି ଆଉ ଅହଙ୍କାର। ତ ମଣିଷଙ୍କର ପରମ ଶତ୍ରୁ ସେଇଟା।
ଆଜ୍ଞା।
ଆଉ ଯେମିତି ନିଜ କୁ ଗୋଡରେ ନିଜେ କୁରାଢି ମାରିବା ସାଙ୍ଗରେ ସମାନ ଆଉ ସେ ସେଇ ଭାଇ। ଦିନେ ନା ଦିନେ ତମର ଅସୁବିଧା ଟାଇମ ରେ ସିଏ ବି ସାଥ ଦବ ଆମର ବା ପା ପାଖାପାଖି ଲୋକ କେହି ସାଥ ଦେବେନି ଯେତେ ଶତ୍ରୁ ହେଇଥାଉ ଭାଇ ମାନେ ନି ନିଜର ସମ୍ପର୍କ ନିଜର ରକ୍ତ ହିଁ ତମର ଅସୁବିଧା ବେଳେ ସେ ହିଁ ଛିଡା ହେବେ। ସେ ଯୋଉ ପଟରେ ହଉ ଟଙ୍କା ଟା ନ ଦଉ ପଛେ ବାକି ଠିଆ ହବାଟା ହିଁ ହେବେ। ଆଉ ସଡନ କେ ଯେକୌଣସି ଟାଇମ ରେ ତମର ବାହାର ଲୋକ ଆମକୁ କିଏ ସାଥ ହିଁ ଦେବେନି। ବାହାର ଲୋକ ମାନେ ମିଠା କଥା କହିପାରନ୍ତି। ଇ ନିଜେ ଲୋକମାନେ ହଁ ହଁ। ବା ହେଇପାରନ୍ତିନି ଘର ଲୋକ ତମକୁ ଶହେ ବିଧା ମାର ତୁ ବାକି ଅସୁବିଧା ଟାଇମ ରେ ବାହାର ଘର ଲୋକ ହିଁ ଠିଆ ହେବେ ଏଇଟା ମୁଁ। ପୁରା ଶିଓର ହିଁ ଆଉ ନିଜେ ବି ଦେଖିଛି ବହୁତ ଜାଗାରେ ବି
ସେଇଟା।
ନିଜେ ମୁଁ ଥରେ ବି ମୁଁ ନିଜେ ଦେଖି ସେମିତି ହିଁ ହଉଛି। ଆଉ ଆମରି ଭିତରେ ହିଁ ବୁଝାମଣା ର କିଛି ଭୁଲ ରହିବା ଯୋଗୁରୁ। ଆମେ ମାନେ ମଣିଷ ସାଥିରେ ମାନେ ଯେମିତି ପଶୁ ହେଇଯାଆନ୍ତି ସେମିତି ହେଇଯାଆନ୍ତି। ଆମେ ଠିକ ଜାଣିଛେ ଠିକ କୋଉଟା ଭୁଲ କୋଉଟା ଆମେ ନିଜେ ଜାଣିପାରୁଛେ କି ନାଇଁ?
ଆଜ୍ଞା ସେଇ କଥା ତ ତ ଏମିତିରେ ଏଇ ମନରେ ଗୋଟେ କ କଥା ରହିକି ତ ବାହାରେ ଗୋଟେ କଥା କହୁଥିବେ ଏମ ଏଟା ତ ଠିକ ନୁହଁ ତ ଯାହା ଭାବୁଥିବ ଯଉଟା ଠିକ କଥା କି ଯୋଉଟା ଠିକ ଯୋଉଟା ନ୍ୟାୟ ଯୋଉଟା ଠିକ ସେଇଟା ହିଁ କହିବ କରିବ ଠିକ। ତ ସବୁ ଫ୍ୟାମିଲିରେ ଏମିତି ପୁରା ଭଲରେ ସବୁ ଚଳିବ।
ଚଳିଲେ ହିଁ ସେଇଟା ହିଁ ଠିକ ଆଜିକାଲି ଡେଟ ରେ ଯୋଉ ମଲା ଗଲା ସଂସାର ଗୋଟାଏ ଜିନିଷ ଲାଗିଛି ସତ କଥା ବି ସଂସା ଆମେ ଯେତେବେଳେ ଉଁ ଉଁ ମରିଯିବା କି ଆମେ ସଡନ ଆମର ଆଜି ଆମ ଏଇନେ ବି ଆପଣଙ୍କ ସାଙ୍ଗରେ କଥା ହଉଛି ମୋର ସଡନ ବି କଣ ହେଇଯିବ ସେ କଥା କେହି ବି କହିପାରିବେନି ମୁଁ ସେଇ କଥା କଥାଟା ବେଶୀ ପ୍ରଭୁ ଜଗନ୍ନାଥ ମୁଁ ହିଁ ମୁଁ ସେଇଟା ଡାକେ ମୋ ମନରେ ଇଗୋ ହିଁ କେବେ ମାନେ ଆ-ଆଣିବା କୁ ହିଁ ଦବୁନୁ ମାନେ ଯେତିକି ଯାହା ବି ଧନ ସମ୍ପତି ଦେଇଛୁ ସେତିକି ହିଁ ରଖେ ଅଧିକ ବି ବଢା ନା ଅହ ଅହଙ୍କାର ହିଁ ବଢିଯିବ ମୋ ମନରେ।
ତ କାଲି କି ନାହିଁ। ତ କାହିଁ କାହିଁକି ତ କାଁ ଆଜି ତ ଆଜିଠୁ କଣ ପାଇଁ ଏମିତି କିଛି ଖରାପ। କରିବା କିଛି ମନରେ କିଛି ଇଗୋ ହେରିକା ଆଣ।
ହଁ ହଁ କଣ ପାଇଁ କିଛି ଦରକାର ନାହିଁ। ଆମେ ଇଙ୍ଗ ବୁଝିଲେ ଆମେ ପାଞ୍ଚ ଜଣଙ୍କୁ ଗୋଟେ ଜିନିଷ ବୁଝେଇ ପାରିବା ଜଣେ ଗୋ କେତେ ପରସେଣ୍ଟ ରେ ପାଞ୍ଚ ପରସେଣ୍ଟରେ ନ ବୁଝିଲେ ଗୋ ତେ ପରସେଣ୍ଟରେ ହିଁ ବୁଝିବ ଜଣେ ସଡ଼ନ ଆମେ ଯେକୌଣସି ଜଣଙ୍କୁ ଯେକୌଣସି କ ଥା ଆଜ୍ଞା କହିବା ସେ ସଡ଼ନ ମାନେ ପାଞ୍ଚ ପରସେଣ୍ଟ ର କଥା ବୁଝି ପାରିବନି ଆମେ ତାଙ୍କୁ ପାଞ୍ଚ ଥର ବୁଝେଇବାକୁ ସେ କଥା ପଡିବ ଆଉ ଆମେ କହିବା ଯେ ସିଏ ବୁଝିଲାନି ସିଏ ଭଲ ନୁହଁ ଇଏ ନୁହଁ ବାକି। ଉଁ ଜଣଙ୍କୁ ଯିଏ ଯେତେ ଖରାପ ହେଉଥାଏ ତାଙ୍କୁ ପା-ପାଞ୍ଚ ମି ମାନେ ଟାଇମ ଲାଗିବ ହଁ ହଁ।
ଆଜ୍ଞା ଏମିତିରେ ବି ଥାଆନ୍ତି ଆଜିକା ମାନେ ଏବେ ତ କହୁଛି ଏବେ ପ୍ରାୟ ଲୋକ ବି ଥାନ୍ତି କିଛି ମାନେ ଘର ଭାଙ୍ଗିବାକୁ ଚେଷ୍ଟା କରନ୍ତି ଘର ସଜାଲେ ଘର ଭାଙ୍ଗିଲା ବେଳକୁ କହିବେ କି ଆ ଦଶ ଲୋକ ମିଶିଯିବ ହଁ ଘର ଭଙ୍ଗା ହଉଛି ଚାଲ ଭାଙ୍ଗିବେ କିନ୍ତୁ ଘର ସଜାଡ଼ିଲା ବେଳକୁ କେହି ଆସେ
ବୋ ଓ ବହୁତ କମ ଭାଙ୍ଗିଲା ବେଳକୁ ଅଧିକ
ଆଜ୍ଞା ସେଇ କଥା ତ ତ ଭଲ କଥା ଯଦି କହି ପାରୁଛ ଯ ଉ ଜାଣିଛେ ଭଲ କଥା ତାକି ଭଲ କଥା କହୁଛି କି ଜଣେ ନ୍ୟାୟ କଥା ଯୋଉଟା କହିବ କହିବ ତ କାହାକୁ ଖରାପ କରି କିଛି କହିବା ବି ଦରକାର ନାହିଁ ଯେତିକି ଜାଣିଛ ଭଲ କଥା କି ଭଲ ସଜେସନ ଦେଇପାରିବ ତ ଦିଅ ଆଜ୍ଞା ଏମିତିରେ ବି ପ୍ରାୟ ଲୋକ ଥାଆନ୍ତି ବି ଭଲକ ଜାଣି ତିଭଲ ବାଟ ଜାଣିଥିବେ ହେଲେ କହିବେନି କାଳେ କହିଥିଲେ ସେ ମୁଁ ଠୁ ଅଧିକ କିଛି କରିଦବ କି କ କିଛି ନେଇଯିବ କି ସେମିତି ଏମିତି କିଛି ହେଇନଥାଏ ତଥାପି ଲୋକଙ୍କ ଚିନ୍ତାଧାରା ହିଁ ସେଇଆ
ହୁଁ ହୁଁ ହୁଁ।
ଆଜ୍ଞା।
ଆଜ୍ଞା ଆଜ୍ଞା।
ହଁ ମ୍ୟାଡାମ ଏବେ ତ ଟାଇମ ହେଇଗଲାଣି ମୁଁ ରଖୁଛି। ପରେ କଥା ହଉଛି ଆଜ୍ଞା।